ହ୍ୟାଲୋ।
ହ୍ୟାଲୋ।
ହଁ। ଆଉ କଣ ଖବର କହ? ହଁ କଣ ଖବର କହ?
ବସିଛି ବାହାରେ କିଛି ଆଉ ରଜ ମଉଜ କେମିତି କଣ ଭଲରେ କଟିଲା?
ହଁ ସେଇଭଳିଆ ଆଉ ପୁରୀ ଯାଇଥିଲୁ ବୁଲିଲୁ ଆସିଲୁ। ତୁ?
ପୁରୀ ଯାଇଥିଲ ପୁରୀରେ କୋଉଠୁ ଦର୍ଶନ କଲ?
ହୁଁ କଲୁ ଜଗନ୍ନାଥ ଠାକୁରଙ୍କୁ।
ଉଁ ସାରଳା ଠାକୁର ଗୋଟେ ଅଛନ୍ତି ସେ ସେଇପଟେ।
ଝଙ୍କଡ଼। ଝଙ୍କଡ ସାରଳା।
ହଁ କୋଉ ସାରାଣ ସାର ମା ଆସନ୍ତି ସେଇଥିପାଇଁ।
ହୁଁ।
ମୁଁ ଜାଣିନି ଭଲରେ।
କି ଆମେ ପ୍ରା ଥମ ଦିନ ତା ପୂର୍ବ ଦିନ ପଳେଇଲୁ ସେଠି ରହିଲୁ। ଠାକୁରଙ୍କୁ ଦର୍ଶନ କଲୁ ରାଜରେ ତ ବହୁତ ଭିଡ।
ହଁତ ବାହାରୁ ବି ବହୁତ ଲୋକ ଆସୁଥିବେ ଆମ ଓଡିଶା ଲୋକ ବି ବହୁତ। ଆଉ କେତେ ସମୟ ଲାଗିଲା ମନ୍ଦିର ଭିତରକୁ ପ୍ରବେଶ କରିବାକୁ?
ବହୁତ ବହୁତ ରୁ ବହୁତ ଘଣ୍ଟା ଦି ଘଣ୍ଟା ଭଳିଆ ଲାଇନରେ ଠିଆ ହେଇ ହେଇ ଯାଇକି ଠାକୁରଙ୍କର ଦର୍ଶନ ମିଳିଲା।
ଓହୋ ମୁ ସବୁ କପିଳାସୀ ବି ଯାଇଥିଲୁ ସେଠି ବି ପ୍ରବଳ ପିଡ ଆମ ମହାବିନାୟକ ଯୋଉ ପାଖରେ ଅଛି ସେଠି ବି ପ୍ରବଳ ଭିଡ। କୋଉଠି ଯାଇ ହଉନି ସବୁ ଠାକୁରଙ୍କ ସ୍ଥାନର ପ୍ରଚୁର ଲୋକ।
ହୁଁ ପୂଜା ପର୍ବ ହେଲେ।
କୌଣସି ଯାହା ହଉ ସେଠି ଭିଡ ହବା କଥା ହବ।
ହୁଁ ସେମିତି ତ ମଝିରେ ସଂକ୍ରାନ୍ତି ରଜ ସଂକ୍ରାନ୍ତି। ସେ ସେଥିପାଇଁ ଠାକୁରଙ୍କ ପାଖରେ।
ହଁ ରଜ ରେ ବି ପୁଣି ମଝିରେ ସଂକ୍ରାନ୍ତି ପଡିଗଲା ସମସ୍ତେ। ଠାକୁରଙ୍କ ଭକ୍ତ ଯେତିକି ସବୁ। ସବୁ ଯାଇଥିଲେ ଅଲଗା ଲୋକ ଯେମିତି ଠାକୁରଙ୍କୁ ବି ପୂଜା ପ୍ରାର୍ଥନା କରୁଛନ୍ତି ସେମାନେ ବି ଯାଇଥିଲେ। ଏ ବୁଲିବାକୁ ବି ବାହାରୁ ଆଇଥିଲେ।
ସେଇ ବା ବୁଲିବାକୁ ଦେଖିବାକୁ ଆସୁଥିବେ। ହଁ ଆମ ସାଙ୍ଗ ମାନ ବି ସବୁ ଯାଇଥିଲେ କିନ୍ତୁ ମୁଁ ଆମ ଘର ଲୋକଙ୍କ ସହିତ ଯାଇଥିଲି।
ହଁ ସାଙ୍ଗ ମାନ ଯୋଉ ଅଛନ୍ତି ସବୁ ଉଁ ଛତିଆଡେ ସେମାନେ ବି ଆସିଥିଲେ ମତେ ।
ହଁ ଛତିଆ ବି ବୁଲୁଛନ୍ତି।
ହଁ।
ମୁଁ ଆଗରୁ ରହି ହଁ ସିଏ ବି ସିଏ ବି ବହୁତ ପ୍ରସିଦ୍ଧ ଠାକୁର।
ସେଇତ ପ୍ରସିଦ୍ଧ। ଆଉ କପିଳାସ ଆସି ପ୍ରବଳ ଭିଡ ଯାଇଥିଲେ ଯୋଉ ମୁ ମୁ ସାଙ୍ଗ ଘରିକା। ଆମ ଉପର ବ୍ୟାଚ କରୁଥିଲେ ହଁ ଖାଇଦେଲେ। ସବୁ ବେଳେ ଭିଡ ମା ବିରଜା ଙ୍କ ପାଖରେ ବି ପ୍ରବଳ ଭିଡ଼ ଯାଇ ।
ତାପରେ ଫୁଣି ମୁଁ ଯୋଉଠି ବାହାରେ ରହିକି ପଢୁଥିଲି ସେମାନେ ସବୁ ସାଙ୍ଗମାନେ ତାଙ୍କର ଏପଟେ ଯାଜପୁର ତାଙ୍କର ଇଏ କ ଥିଲେ କି ଆମେ ବୁଲିବୁ କଟକରେ। ସେଠି ରହିକି ମୁଁ ସେମାନେ ସବୁ କହିଲେ କି ଫୋନ କରିକି ଆମେ ଯାଉଛୁ ଯାଜପୁରର ସବୁ ଜାଗା ବୁଲିବୁ ଇଏ କରିବୁ। ତୁ ଆସିବୁ ଆଉ ମୁଁ ତ ଏଠି ରହିଲି ମୁଁ ଆଉ କହିଲି ନାଇଁ ହେଇପାରିବନି ତମେ ଆଉ କେବେ ଅଲଗା ବେଳରେ ଆସ ମାନେ ପୂଜା ପର୍ବକୁ ଛାଡି ଫାଙ୍କା ଦିନରେ ଆସ ହଁ ଭଲରେ ବୁଲି ହବ ଏସବୁ ସବୁ ଜାଗା ଭିଡ଼ ନା।
ହଁ ହଁ।
ତମେ ଭଲରେ ବୁଲି ପାରିବନି। ଦେଖି ପାରିବନି ଜିନିଷ ପରେ ଆସିବ। ସେ କହିଲେ ହଉ ଏବେ ତ ଛୁଟି ଅଛି ଆମେ ଆମେ ଫାଙ୍କା ଅଛୁ ଯାଇ ହବ ତାପରେ ଆମେ ଯାଇପାରିବୁନୁ କିଏ କୋଉଠି ଆମେ ପଢିବୁ ଯାଇହବନି ମୁଁ କହିଲି ଦେଖିବ।
ହଁ ଏବେ ଖରା ଯୋର ହଉଛି।
ଖରା ବି ହଉଛି ବୁଲିବା ଅସମ୍ଭବ ଗଛପତ୍ ତ୍ର ବି ହଁ କହିଲି ବୁଲିବା ଅସମ୍ଭବ ଯୋଉ ଖରା ହଉଛି।
ହଁ ଗଛପତ୍ର ବି ହଲୁନି କିଛି ନାହିଁ। ଏ ଖାଲି ଗରମ ଯୋଉ ହଉଛି ସହି ହଉନି।
ସହି ହଉନି ଅସହ୍ୟ ଗରମ ଯୋଉ ବର୍ଷା ପବନ ବର୍ଷା ବି ଯଦି ଠିକ ସମୟରେ ନ ହଉଛି ନହବ ବି ଯୋଉ ଧାନ ଚାଷ ବାସ କରୁଛନ୍ତି ସେ
ହଁ ଲଙ୍ଗଳ ଧରି ଚାଷ ତ ଏଇ ଲାଇନ୍ ପଳେଇଲା। ଲଙ୍ଗଳ ଧରି ଯୋଉ ଚାଷ ତ ଆଉ ହଉନି। କିନ୍ତୁ ଲଙ୍ଗଲ ଟାଣିଲେ ଭଲ ଲୋକ କି ଆଉ ଯୋଉ ବଳଦ ଯାଆନ୍ତି
ହଁ। ଏବେ ଏବେ ତ ସବୁ ଇଏ ହେଇଗଲାଣି ଆଧୁନିକ ଯୁଗ ସବୁ ମେସିନରେ କରୁ ଛନ୍ତି ଆଗେ ଯୋଉ ବଳଦ ନେଇକି ଲଙ୍ଗଳ ଟାଣିକି ଚାଷ କରୁଥିଲେ ସେ ଯୋଉ ଚାଷ ଆଉ ଏବେ
ଏବେ ତ ମେସିନରେ ଚାଲିଛି ସବୁ ଟ୍ରାକ୍ଟରରେ ଆଉ ଆଉ କୋଉ ଚାଷ କରୁଛନ୍ତି।
ଆଉ ଲୋକ କଣ କରୁଛନ୍ତି ଆଉ ସବୁ ପଇସା ଦିଅ ଇଏ କର।
ହଁ ସବୁ ତ ଆଉ ଘର ଫର ନାହିଁ। ବିଲ ଚାଷ କଲେ ସିନା ଧାନ ହବ। ଫସଲ ହେଲେ ସିନା ଫସଲ ହେଲେ ସିନା
ନାଇଁ ସିଏ ଆଉ କିଛି ମାନେ ଚାକିରି ବାକିରି କରୁନି ତାର ଚାଷରେ ଭରଣ ପୋଷଣ ହଉଛି ବୃତ୍ତି
ହଁ ସରକାର ବି ବହୁତ ସରକାର ବି ବହୁତ ଭଲ କରୁଛି। କଣ କହିଲେ ଆମର ଯୋଉ ଧାନ ଅଛି ତା ମଣ୍ଡିକୁ ନେଇଯାଉଛି ତା ପଇସା ଦଉଛି ଲୋକଙ୍କୁ ଯେ ଯେତେ ଫସଲ କରୁଛନ୍ତି। କାହାର କେତେ କୁଇଣ୍ଟାଲ ହେଲା ସେତେ କୁଇଣ୍ଟାଲ ହସାବ ହିସାବରେ ସେ ପଇସା ଦଉଛି। ଭଲ କରୁଛି ଲୋକ ସାହାଯ୍ୟ ବହୁତ ପାଉଛନ୍ତି ଚାଷ କରିକି।
ହଁ ସେଇ ପଇସାକୁ ରଖୁଛନ୍ତି ଲୋକ ଆର ବର୍ଷକୁ ବି ଧାନରେ ଲଗେଇ ପାରିବେ।
ସବୁ ନିଜ ଖର୍ଚ୍ଚ ବି ଉଠୋଉଚନ୍ତି ତ ବର୍ଷ ସାରା ହଁ।
ତାଙ୍କର ଯେତିକି ରହିଲା ଦର୍ କାର ପାଇଁ ଆବଶ୍ୟକ ପାଇଁ ଜରୁରୀକାଳୀନ ପାଇଁ ପଇସା ରଖିଲେ ନିଜ ଖର୍ଚ୍ଚ ବି କଲେ ଆର ବର୍ଷକୁ ଚାଷ ପାଇଁ ବି ରଖିଲେ।
ଚାଷ କଲେ ସବୁ ଗଲେ। ହୁଁ ଗମେଣ୍ଟ ବି ବୋହୁତ ସରକାର ବି ବୋହୁତ ଯୋଜନା ସବୁ ନୂଆ ନୂଆ ଯୋ ଭାର କରୁଚନ୍ତି। ଉଁହୁଁ କାଳିଆ ଯୋଜନା ବାହାର କରିଥିଲେ ଆମ ନବୀନ ପଟ୍ଟନାୟକ।
ହଁ ମହିଳା ମାନଙ୍କ ପାଇଁ ବି ସୁଭଦ୍ରା ଯୋଜନା ବି।
ଏବେ ଯୋଉ ବାହାର କରଚନ୍ତି ଆମର ମୋହନ ମାଝୀ ସରକାର। ବୋହୁତ ଭଲ ଯୋଜନା ବାହାର କରଚନ୍ତି ବୋହୁତ ଲୋକଙ୍କୁ ସୁବିଧା ମିଳୁଚି। ବୋହୁତ ମହିଳାମାନଙ୍କୁ ଏଥିରେ ସୁବିଧା ମିଳୁଥିଲା।
ହଁ କେତେକ କେତେ ହୁଁ ତାଙ୍କୁ ଭଲ ହୋଉଛି।
ଭଲ ସୁବିଧା ଅଁ ସବୁ ସୁବିଧା କରୁଚନ୍ତି ସରକାର। ସମସ୍ତଙ୍କ ପାଇଁ ଆଉ କଣ କହୁଚ?
ଆଉ ତୋ ସ୍-ସାଙ୍ଗମାନେ ସବୁ ଫୋନ୍ କ
କଣ କହିଲ?
ତୋ ସାଙ୍ଗମାନେ ତୋ ବ୍ୟାଚର ସାଙ୍ଗମାନେ ସବୁ ଫୋନ କରୁନାହାନ୍ତି?
ହଁ ଉଁ ନା ସାଙ୍ଗମାନେ କେହି ଫୋ କରୁନାହାନ୍ତି ମୁଁ ଆଉ କାମ ଅଛି ବୋଲି ମୁଁ ଫୋନ୍ କରୁଛି। ତାଙ୍କର ନହଲେ ମୋର ଇଣ୍ଟର୍ନସିପ୍ ହବନି।
ହୁଁଁ।
ଇଣ୍ଟର୍ନସିପ୍ କରିବାକୁ ହେଲେ ମୋର ଫୋନ ଫୋନ କରୁଚି ବୁଝୁଚି ସମସ୍ତଙ୍କଠୁ। ସେମାନେ ବି କରୁଚନ୍ତି। ଜଣେ ଜଣେ ଅଛନ୍ତି ଉଁ ଦିଜଣ ନୁହଁ ତିନି ଜଣ ବୋଲି
ଏବେ ତ ଫୁଣି ଖୋଲା ହେଇଯିବ ରଜ ଛୁଟି ପରେ ଫୁଣି ତମେ ଯିବ ନିୟମିତ ପଢିବ।
ହଁ ସବୁ ତ ମୁଁ ମୁଁ ପ୍ରାୟ ଯାଇପାରିବିନି।
କାହିଁକି?
ମୁଁ ପା ଏବେ ଯାଇପାରିବିନି ଗୋଡ ଖରାପ୍। ଏନା ଗଲେ ବି ମିନିମମଟା ଆଉ କଣ କହିଲ ଦିଇ ଦୁଇରୁ ତିନି ଘଣ୍ଟା।
ଓହୋ ତାପରେ ଫୁଣି ଗଲେ କେତେ କେବେ ଯାଇଁକି ଯିବୁ?
ଉଁ ଦଶରୁ ପନ୍ଦର ଦିନ ଭାବୁଚି ମୁଁ ମୁଁ ଏବେ ପଳେଇବି। ଦଶ ପନ୍ଦର ଦିନ ପରେ ଭାବୁଚି ଯିବି କାଇଁ କହିଲ ପନ୍ଦର ଦିନ ଖଣ୍ଡେ ମୁଁ ପଳେଇଲି ଭୁବନେଶ୍ବର ମାଆ ମୋ ବାପା କୁ ବଡ ଫଡ ଦେଖଇବି ଯେତି ଟିକେ ଠିକ ଠାକ୍ କରିକି ଆସିବି। ମତେ ବି ରହିବାକୁ ଉଁ ମତେ ବି ଘରେ ରହିବାକୁ ଭଲ ଲାଗୁନି।
ପାଇଁ ନା ଖାଲି
କିଏ?
ଗୋଡ ପାଇଁ?
ମେଡିସିନ ଆଉ କଣ ଖାଲି ଏବେ ଏକ୍ସରସାଇଜ ଖାଲି ହୋଉଚି ଖାଲି ଫିଜିଓଥେରା ପି ସେ ହେତିକି। ଆଉ ମୁଁ ଭାବୁଚି ପଳେଇବି ସେଠିକି ସେଠି କେ ଏଠି ରହିଲି ଭଲ କଣ କହିଲ ମୁଁ ମୋ ମୋର ବି ଦେହ ପ୍ରତି ଧ୍ୟାନ ଦେଇପାରିବି ଫିଜିଓଥେରାପି ଯାଇ ପାରିବି ସେଇଠି ରହିଲି ଖାଇଲି ଲି ରହିଲେ ଆଉ ଏଠି ରହିଲେ କଣ ହୋଉଚି କହିଲ ଏ ଭାଇମାନେ କି ହୁଁ ପଳୋଉଚି ଆଉ ଘରେ ବି ବେଶୀ ଚଲାଚଲି କରୁଚି ଏପଟୁ ବାହାରୁକୁ ପଳୋଉଚି ପଳୋଉଚି। ସେଠି ହେଲେ କୁଆଡେ ଯିବାର ନାହିଁ ସେ ଘରେ ରହିଲି। ସେ ଘରେ ଫୋନ୍ କରିଥିଲି ବହି ନେଇ ପଳେଇବି ଯେତିକି ପଢିଲି ପଢିଲି। ସେଠି
ପାଠ ପଢିବୁ ପାଠକୁ ପାଠ କଲେ କିଛି ବି କାମ ନାହିଁ। ତ ନିଜର ଯତ୍ନ ନବୁ ତା ସହିତ ପାଠ ବି ପଢିବୁ ଏମତି ଆଗ ପରୀ। ଦେ୍ା ଭଲକରିବୁ। କିଛି ଅସୁବିଧା ନହବ ସାଙ୍ଗ ମାନଙ୍କଠୁ ବି ବୁଝି ଦବୁ। ସାର୍ ମାନଙ୍କଠୁ ବି ବୁଝିବୁ କି କଣ ପଢା ହେଲା କଣ ନାହିଁ ତାକୁ ନେଇମ ତାବେ ନୋଟ୍ କରିକି
ଆମେ ବହି ନେଇଗଲେ ବି ଭାବୁଛି ବହିରେ ଯାହା ଅଛି ସେ ତ ପଢିଲେ ଥରେ ଦି ଥରେ ଚାରି ଥର ପଡିଲେ ଭଲ ହେଇଯିବ ମନ ରହିଯିବ।
ହଁ ସେ ଜାଗାରେ ମନେ ରହିବ କାହିଁକି ନା କେହି ରହିଲେନି ତୁ ଏକା ରହିଲୁ ପାଠ ପଢ଼ିଲୁ।
ହଁ, ଦୁଇ ରୁ ତିନି ଘଣ୍ଟା ପଡିଲେ ବି ପ୍ରତ୍ୟେକ ଦିନ ବହୁତ କିଛି।
ହଁ, ଯେତିକି ଘଣ୍ଟା ପଢିଲୁ ରାତିରେ ଶୋଇଲା ବେଳେ ତାକୁ ଆଉ ଥରେ ମନେ ପକେଇଦବୁ। ମନ ରହିଯିବ। ଯଦି ବି ସାଙ୍ଗେ ସାଙ୍ଗେ ନ ମନେ ପଡିଲା ଆଉ ଥରେ ଦେଖିଦବୁ କି କଣ କୋଉଟା? ଛାଡ଼ିଦେଲି ଦେଖିଦେଲେ ମନ ରହିଯିବ।
ରହିଯିବ। ତ, ଗୋଟେ ବହି ସାରିନି, ଆଉ ଦିଟା ବହି, ବହି ରହିଲାଣି। ଆମ ଇତିହାସ ବିଭାଗ ବହି। ଗୋଟେ ବହି ର ପ୍ରଥମ ୟୁନିଟ୍, ସେକେଣ୍ଡ ୟୁନିଟ୍, ସାରିଆ ସାରିଆ ଅଛି। ତାବି ମନ ନାହିଁ।
ହୁଁ, ଚାରି ଟା ୟୁନିଟ୍ ବୋଧେ।
ଚାରିଟା ୟୁନିଟ୍, ଗୋଟେ, ଗୋଟେ, ଗୋଟେ ପାଞ୍ଚଟା ୟୁନିଟ୍। ଏମତି ଆଉ ଯୋଉ, ମିଉଟ୍ ସେମିଷ୍ଟର ଆମର ଯୋଉ, ଇଣ୍ଟରନାଲ ହେବା ପୂର୍ବରୁ, ସାରଙ୍କଠୁ ବୁଝିକି କୋଉ ୟୁନିଟ୍ ପଡିବ। ସେଗୁଡା ସାରିବାକୁ ପଡିବ। ନସାରିଲା ହବନି, ଯାହା ଫଲେ ଆମ ବିଭାଗର, ବିଷୟ ସାରିବାକୁ ପଡିବ।
ହୁଁ।
ନସାରିଲା କହିଲ, ବିଭାଗରେ ପଛୁଆ ରଇଯିବେ। ଆଉ କୋଉଥିରେ ପଛୁଆ? ରହିଲେ ଚଳିବ। ବିଭାଗର, ପଛୁଆ ରହିଲା ମାନେ ଅସୁବିଧା। ସେଇ ଛୁଆଙ୍କ ସହିତ ଦବୁ। ସେଇ ଇଏ,
ହଁ। ପିଲା, ନିଜକୁ ଗୋଟେ ଇଏ ଲାଗିବ। କି ମୁଁ ପାଠ ପଢୁଛି, କିନ୍ତୁ ହେଇପାରୁନି।
କା ଭାଁ ଗୋଟେ ଲାଗିଲା ଚଳିବ। ପ୍ରତି
ଖାଇକି ମୁଁ ତତେ କହିବି। ରଖୁଛି। ହଁ।